ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ଭାଇ।
ରାଧେ ରାଧେ।
ଆ ଦେହରେ ଆଉ? ମୁଁ ଭଲ ଅଛି ଭାଇ ତମେ କେମିତି ଅଛ କୁହ?
ମୁଁ ଠିକ ଠାକ୍। ଓ ଏବେ କୋଉଠି ଅଫିସ ରେ?
ନା ଆଜି ଛୁଟି ଅଛି। ଆରେ ଛୁଟି ଅଛି ସଣ୍ଡେ ଛୁଟି ଅଛି ଆଜି।
ତମେ ସୋମ ଭାଇଙ୍କ ଅଫିସ ରେ ଜବ୍ କରୁଛ ନା ଅଲଗା କୋଉଠି?
ହଁ ମୁଁ ସମୟ ଆଇବ ଅଫିସ ରେ। ସେ ଅଛନ୍ତି ରିସେପସନ ରେ ଅଛନ୍ତି ମୁଁ ଅଛି ଆପ ଟେକ୍ନିସିଆନରେ।
ହୁଁ।
ହଉ ଭାଇ କଣ ଖାଇଛନ୍ତି କି ନାଇଁ? ହଁ ମୁଁ ଖାଇସାରିଲିଣି।
ହଁ ମୁଁ ଏବେ ଖାଇକି ଆସିଲି ଆଉ। ଆଉ ତମେ ପା ଯାଇଥିଲ ପଚିଶି ତାରିଖ ଦିନ ଏଠିକି ପୁରୀକୁ
ପୁରୀ।
ହାଲୋ। ମୁଁ କହିଲି ପୁରୀ ଯାଇଥିଲ ଟି ପଚିଶ ତାରିଖ ଦିନ?
ହଁ ମୁଁ ପୁରୀ ଯାଇଥିଲି।
କହିଲି କଣ ସବୁ ଦେଖିଲ କୁହ?
ତମେ କି ଯାଇ ତମେ ଯାଇଥିଲ କି ଭାଇ?
ନା ମୁଁ ଯାଇନଥିଲି ବା ମତେ ଖୋଜା ହଉଥିଲା କିନ୍ତୁ ମୁଁ ଯାଇପାରିଲିନି।
ଆଚ୍ଛା ଆଚ୍ଛା ନାଇଁ ସେଦିନ ସୋମ୍ୟ ଭାଇ କହିଲେ ସେଥିପାଇଁ
ହ ସେଠି କଣ ସବୁ ଦେଖିଲ କେମିତି କଣ ଗଲା କେତେବେଳେ ଆସିଲ ସେଇ ବିଷୟରେ କୁହ?
ଆ ଗଲୁ ତ ଆମେ ସମସ୍ତେ ଏଇଠୁ ସେ ଆ ଛଅଟା ସାଢେ ଚାରିଟା ପାଖାପାଖି ବାହାରିଲୁ। ବାହାରିକି ଯାଇକି ପୁରୀରେ ପହଞ୍ଚିଲା ବେଳକୁ ହେଇଗଲା ଅ ସାଢେ ସାତଟା ପାଖାପାଖି ସାଢେ ସାତଟା ବେଳକୁ ତାପରେ ଆ ସେ ଭାଇନା ଜଣେ ଚିହ୍ନା ଥିଲେ ସୋମ୍ୟ ଭାଇଙ୍କର ସୂର୍ଯ୍ୟ ଭାଇ।
ସୂର୍ଯ୍ୟ ହଁ ହଁ।
ଆସିଲେ ସେଠୁ ଆମକୁ ଭିତରକୁ ନେଇକି ଗଲେ। ଭିତରେ ସବୁ ଚତୃପାଶ୍ୱ ଦେବା ଦେବୀଙ୍କୁ ଦର୍ଶନ କଲୁ ତାପରେ ଏ ଅବଢା ଖାଇଲୁ।
ତାପରେ ବହୁତ ବହୁତ ଭିଡ ଥିଲା ତାପରେ ଯାଇକି ଜଗା ଦର୍ଶନ ପାଇଲୁ ସାଢେ ତିନିଟା ରାତିରେ
ଆଚ୍ଛା ହୁଁ।
ତାପରେ ସେଇଠୁ ଓ ତା ଭିତରେ ଆମେ ଯାଇଥିଲୁ ଚାରି ଜଣ ପାଞ୍ଚ ଜଣ ସାଙ୍ଗ ଯାଇଥିଲୁ। ତା ଭିତରେ ଜଣେ ହଜି ଯାଇଥିଲେ ମଧ୍ୟ।
ମନୁ ଭାଇ ସହିତ ଯିଏ ଯାଇଥିଲା ସିଏ ବାହାରେ ବସିଛି ତମେ ସେଠି ଖୋଜିଲ।
ହଁ ବାସ୍ ବାସ୍।
ତମକୁ ଖୋଜିଲ ନା ଦେଖିଲା ବେଳକୁ ମୁଁ ସେ ଆସି ବାହାରେ ବସିଛି।
ହଁ। ସିଏ ତାଙ୍କର ଅବଢା ଖାଇ ମନ୍ଦିର ବୁଲି। ତାପରେ ଜଗାକୁ ଦର୍ଶନ କରି ସେ ଯାଇ ମନ୍ଦିର ବାହାରେ ବସିଛନ୍ତି ଆମେ ତାଙ୍କ ପାଇଁ ଏ ପୁରା ଅସ୍ତବେସ୍ତ ହେଇ ଚାରିପଟ ଖୋଜି ଚାଲୁଛୁ।
କେମିତି ଖୋଜିଲେ ପାଇବ ସେଠି ଲକ୍ଷ ଲକ୍ଷ ଭିଡ ଥିବ ତା ଭିତରେ। ନା ତଥାପି ଦଶ ହଜାର ପନ୍ଦର ହଜାର ଲୋକ କମ ଥିବେ ତା ଭିତରେ ନା ଅଧିକା?
ନା ସେ ପାଖାପାଖି ଦଶ ପନ୍ଦର ହଜାର ଲୋକ ପରିକା ତା ଭିତରେ ଥିବେ। ପୁରା ରଥଯାତ୍ରା ପରିକା ଭିଡ ତା ଭିତରେ ସେଦିନ। ଆଉ ବହୁତ ଭିଡ ଥିଲା ତଥାପି ଦର୍ଶନ କରିକି ଦର୍ଶନ କରିକି ଫେରିଲା ବେଳକୁ ଘରକୁ ଫେରିଲା ବେଳକୁ ଅ, ପାଖାପାଖି ସାଢେ ଚାରିଟା ବେଳୁ ବାହାରିଲୁ ମନ୍ଦିରରୁ। ଘରେ ଆସି ପହଞ୍ଚିଲା ବେଳକୁ ସାଢେ ଛଅ। ଏ ଆଉ ସେଦିନ ଦର୍ଶନ ଟା ଟିକେ ଭଲ ଲାଗିଲା ତାପରେ ଅଁ, ଭଲସେ ଦର୍ଶନ ମିଳିଗଲା ଆଉ।
ଆଉ ତା ପରଦିନ ଯାଇଥିଲ ଆଉ ଅଫିସ୍ ନା ନାଇଁ?
ହଁ ଅଫିସ୍ ତା ପରଦିନ ଆସିକି ସକାଳୁ ମୁଁ ଉଠିକି ଶୋଇପଡ଼ିଲି ଟିକେ ଘଣ୍ଟେ ଦି ଘଣ୍ଟା ପରିକା ଶୋଇ ପଡିଲୁ ତାପରେ ଅଫିସ୍ ଚାଲିଲୁ ଆଉ। ଅଫିସ୍ ନଗଲେ ଆଉ ହବ କି।
ହଁ, ହଁ। ସେ କଣ ତୋମ ରବିବାର ବି ଦେ-ଛୁଟି ନାଇଁ ଖୋଲା।
ଆଉ ମେଡିକାଲ୍ ମାନେ ରବିବାର କଣ ସୋମବାର କଣ। ଆମେ ଆମକୁ ଯାହା ୱିକଲି ଅଫ୍ ଅଛି ସେଇଟା ଯାହା ଆମେ ନଉଛୁ। ମେଡିକାଲ୍ ମାନେ ଆଉ କଣ କଣ ଅଫ୍ ଟାଇମ୍ ଆଉ।
ସେ
ଆଉ ତୋମ ପ୍ରପର୍ ଘର ଟା କୋଉଠି?
ପ୍ରପର୍ ଘରଟା ଭାଇ ଆମର ହଉଚି ଢେଙ୍କାନାଳ। ଢେଙ୍କାନାଳ ଆମ ଜୋରନ୍ଦା।
ଜୋରନ୍ଦା ରେ ଯୋଉ ଆମର
ଜୋରନ୍ଦା ଗାଦି ଯୋଉ ବସେ ବାସ୍ ବାସ୍ ତା ଆଜ୍ଞ ଆଜ୍ଞା ଭାଇ। ଆଜ୍ଞା ଆଜ୍ଞା ଭାଇ ଜୋରନ୍ଦା ଗାଦି ଆ, ସେ
ଢେଙ୍କାନାଳ ଯିବା ବାଟରେ ବାବା ଚନ୍ଦ୍ରଶେଖର ବି ଅଛନ୍ତି।
କପିଳାସ।
ହଁ।
ଅଁ, ବାସ୍ କପିଳାସ ଆମ ଘରଠୁ ଜମାରୁ କୋଡିଏ ପଚିଶ କିଲୋମିଟର୍।
ମୁଁ ଯାଇଚି କପିଳାସ ଥରିଏ। କପିଳାସ ରୁ ଓହ୍ଲେଇଲା ପରେ ଗୋଟେ ସାଇ ମନ୍ଦିର ଅଛି ସେଠି
ଓ ହୋ ସାଇ ମନ୍ଦିର।
ସେଠିକି ଥରେ ଯାଇଥିଲି। ସେଇ ଥରେ ତ କପିଳାସ ମୁଁ ଥରିଏ ହିଁ ବାଇକ୍ ବାଇକ୍ ରେ ଯାଇଥିଲି। ଏଇ ତିନ ଚାରି ବର୍ଷ ତଳେ। ତାପରେ ସେଇଠି ସାଇ ମନ୍ଦିର ବାସ୍। ଏଇ ଦିଟା ତ ଆଉ କୋଉଠି ଯାଇନଥିଲୁ। ଆଉ ଗୋଟେ କି ଡ୍ୟାମ୍ ଗୋଟେ ଥିଲା ଗଲା ବାଟରେ। ଗୋଟେ ଡ୍ୟାମ୍ ଗୋଟେ ଥିଲା କି। ହଁ ସାପୁଆ ଡ୍ୟାମ୍ ନା କଣ ଗୋଟେ।
ସେ ଏଇଟା ତ ସାପୁଆ ଡ୍ୟାମ୍ ଟା ତ ଢେଙ୍କାନାଳରେ ଫେମସ୍।
ଢେଙ୍କାନାଳ ର ସବୁଠାରୁ ଫେମସ୍ ହଉଚି ବରା ତରକାରୀ।
ବରା ତରକାରୀ ସେଟା ଖାଇବାରେ ଯାଉଛି ନା ଆଉ ହୁଁ। ବରା ଗଗୁନି।
ଏ ମୁସ୍ ଦେଖା।
ଢେଙ୍କାନାଳ ଫେମସ୍ ହେଲା ଆମର ଅ, ଭୁବନ। ଭୁବନ ଜାଣିଚନ୍ତି? ଭୁବନ ଭୁବନ ହେଲା ଓଡିଶା ଏ ଏସିଆର ସବୁଠୁ ବଡ ଗାଁ।
ହଁ ପିଲାବେଳେ ପଢିଛୁ ଆମେ।
ତାପରେ ଆମର ରହିଲା ମ ଉଠିଜିିର
ଆଚ୍ଛା ହଁ ହଁ ହଁ ହଁ ବାଜିରାଉତ ଯୋଉଠି ମରିଥିଲେ
ଏ ଯୋଉ ମରିଥିଲେ ତାଙ୍କୁ ଯୋଉ ଗୁଳି କରିକି ମାରି
ଇଂରେଜ ମାରିଥିଲେ ହଁ ହଁ ହଁ। ତମେ ତାହଲେ ବାତିରାାମ ତୁ କା ରୁ ଯାଇଛ
ହ ଆଛି
ଆଜ୍ଞା ଆଜ୍ଞା ହ୍ୟାଲୋ
ଆମ ହଁ
ହୁଁ ହୁଁ କୁହନ୍ତୁ କୁହନ୍ତୁ ନେଟୱର୍କ ଟିଏ ନେଟୱର୍କ ଟିଏ ଅପଡାଉନଲା ତଁ କୁହନ୍ତୁ।
ହଁ ହ
ହୁଁ କୁହନ୍ତୁ ବାଜିରାଉତ ଆଉ କଣ ଅଛି ତାପରେ
ତାପରେ ଆମର ସେପଟେ ଆ ସେ ଜୋରନ୍ଧା ମହିମା ଗାଧି
ହୁଁ।
ଏମିତି ବହୁତ ସାରା ଅଛି। ତାପରେ- ହ ଆହୁରି ଏମିତି ଅଛି। ମୁଁ ତ ଛୋଟ ବେଳୁ ଭୁବନେଶ୍ଵର ରେ।
ଓହୋ ହୋ ପୁରା ଫ୍ୟାମିଲି ସେଇଠି ଅଛନ୍ତି।
ହଁ ଫ୍ୟାମିଲି ସହିତ ଆମେ ଭୁବନେଶ୍ୱରରେ ଛୋଟ ବବେଳୁ।
ଓହୋ ଆଚ୍ଛା ଆଚ୍ଛା! ମୁଁ ନହଲେ ଏନା ଭାବିଥିଲି ନେକସ୍ଟ କୋସଚୀନ ପଚାରିବି। ପୁଣି ଯଦି ଛୁଟି ଏତେ କମ ତମେ ଘରକୁ କେମିତି ଯାଉଛ?
ନା ନା ନା ଘରକୁ ସେତେ ଯାଉନି। ଫ୍ୟାମିଲି ଏଠି ଯୁ ଆଉ ଘରକୁ ଗାଁ କ୍ନୁ ବେଶୀ। ତମ ଯାଏନି ଦୁର୍ଗା ପୂଜା ହଉ ଏ ଜେଜେପା ଜେଜେମାନଙ୍କର ଶ୍ରାଦ୍ଧ ହେଲା। ଦୀପାବଳି ହେଲା।
ଢେଙ୍କାନାଳରୁ ଆମ ଗାଁ କୁ - ଜଣେ ମାନେ ଆମର ଏଠି ଜଣଙ୍କର ବାହାଘର ସେଠି ହେଇଥିଲା ଏଇ- ଚାରି ଛଅ ମାସ ତଳେ। ହେଇଥିଲା। ସେ ଢେଙ୍କାନାଳରେ କୋଉଠି ହେଇଥିଲା। ଆଉ- ତ ଯାଏନ ପ୍ରାୟ, ଆଉ ଆଉ ଜଣଙ୍କର ହବାର ଅଛି। ଆଉ ଜଣ ସେଇ ଢେଙ୍କାନ। ଢେଙ୍କାନାଳରେ ହବାର ଅଛି। ଆଉ- ଆଉ ଥରେ ମୋର କପିଳାସ ଥରେ ଯିବାର ଅଛି। ମୁଁ ତ ବାଇକ୍ ନେଇକି ଚା ଉପରକୁ ପଳେଇଥିଲି। ଘରେ ଚାଲିକି ଯିବି।
ଚାଲିକିରି ହେଲେ ହଁ ତେରଶହ ବାଉନ ପାଞ୍ଚ ସେ ବଢିଗଲାଣି।
ଆଚ୍ଛା
ତେରଶହ ବାଉନ ପାହାଚ ନାହିଁ ଆଉ ବଢିଗଲାଣି।
ହୁଁ
ଚାଲିକି ଯିବାର ମଜା ଯୋଉ-
ଆଜ୍ଞା
ମୁଁ କହିଲି ଚାଲିକି ଯିବାରେ ଯୋଉ ମଜା। ଆଉ ଗାଡିରେ ଯିବାର ମଜା ଅଛି କି?
ମୁଁ ତ କେବେ ଚାଲିକି ଯାଇନି? ସେଥରକ ମୁଁ ଜଣଙ୍କୁ ନେଇଥିଲି ତ ସାଙ୍ଗରେ। ସେଥିପାଇଁ ମୁଁ କହିଲ ଯେ ପ୍ରଥମ ଥର କେବେ ଆଗରୁ ଯାଇନି। ସେଟା ପ୍ରଥମ ଥର ଥିଲା।
ଆଚ୍ଛା ଆଚ୍ଛା ଆଚ୍ଛା ନାଇଁ କେବେ ଆସନ୍ତୁ। ଚାଲିକିରି, ଚାଲିକି ଯାଆନ୍ତୁ, ପାହାଚାରୁ ଚାଲିକି ଯାଆନ୍ତୁ, ସେ ମଜା ଆ ଅଲଗା ମା ମଜା ମିଶିବନି
ତାପରେ ସେଠୁ ପୁଣି ସେଠି ତ ଗାଡି ରଖିଦେଲୁ ଉପରେ, ସେଠୁ ତାପରେ ପୁରା ଉପର ଯୋଉଠି ଅଛି? ପୁରା ଉପର, ଯୋଉଟା ମନ୍ଦିରର ପୁରା ଉପରେ, ଉପରକୁ ବି ଆହୁରି ବହୁତ ଚାଲିକି ଯୋଉ ଗୋଟେ ପଥର ରାସ୍ତା, ଦେବ ସଭାବେ ଆସ ବାସ୍ ବାସ୍ ବାସ୍, ସେଠ ସବୁ ଯୋ ପଥର ଉପରେ ପଥର ସବୁ ରଖିଥାନ୍ତି, ତାପରେ ଯଉ ମୁଦି ଫୁଦି ସବୁ ଦିଆ ହୁଏ, ଷ୍ଟୋନ ବାଲା ମୁଦି ସବୁ, ନିଜ ଗ୍ରହ ରିଷ୍ଟ ହ ଉପରେ କଣ ଦିଆ ହୁଏ, ବସିଥିଲେ ସେଠି ତିନି ଚାରିଟା ବାବା ବସିଥିଲେେ, ସେଇ ଜାଗା ଯାଇ ଆଉ ଓ, ଲୋକ ବହୁତ ଚପଲ ନେଇକି ମାନେ ପିନ୍ଧିକି ଯାଉଥାନ୍ତି, ଆମେ ଆଉ ଜାଣିନଥିଲୁ ମୁଁ ମୋର ତଳେ ରଖିଥିଲି ଆଉ ସେଇ ଯୋଉ ଗୋଡି ରାସ୍ତା ପାଦ ଫାଦ ପଣ ହେଇଗଲା ଚଡି ଚଡି
ନା ଉପରକୁ ଚପଲ ପିନ୍ଧି ଯାଇପାରିବେ।
କିନ୍ତୁ ମୁଁ ତ ଜାଣିନଥିଲି, ବହୁତ ଲୋକ କିନ୍ତୁ ଚପଲ ପିନ୍ଧିକି ଯାଇଥିଲେ, ଆମେ ଖାଲି ପାଦରେ ଯାଇଥିଲୁ। ମୁଁ ଗୋଡ କଣ ହେଇଗଲା ପୁରା ଗୋଡ ମାନେ ପାଦ କଣ ହେଇଗଲା। ଆଉ ହଁ ତାପରେ
ଆଛା।
ହୁଁ ଉଁ
ଓଜନ ଟିକେ ଲାଗି ଯାଇଛି ଆଉ
ହୁଁ ଯାଇଥିଲି ତିନି ଚାରି ବର୍ଷ ତଳେ ଯାଇଥିଲି। ଦୁଇ ହଜାର ବାଇଶି ଡିସେମ୍ବର ମାସରେ ଯାଇଥିଲି।
ଆଛା।
ହୁଁ
ତାହେଲେ ଆଉ କେବେ ଆସନ୍ତୁ ଦେଖାହବା ଆଉ
ନିଶ୍ଚିତ ନିଶ୍ଚିତ, ହଉ ଭାଇ ଆମେ ରଖୁଛି, ପରେ କଥା ହବା ଆଉ
ହଉ, ଆଜ୍ଞା ଭାଇ, ଜୟ ଜଗନ୍ନାଥ।